ହଁ ସନ୍ଧ୍ୟା ରାତି ହେଲାଣି ଏ ବାହାରେ ବୁ ବିଦ୍ୟୁତ ର ଏ ତ ନାହିଁ ସେଥିପାଇଁ ବାହାରେ ବୁଲାବୁଲି କ ଅଛି ଆଉ।
ବନ୍ଧୁ ବିଦୁ ନାହିଁ କି ଆପଣଙ୍କ ଗାଡି?
ନାଇଁ ପା।
ସେଇଥିପାଇଁ ବନ୍ଧୁ ଆପଣ ମତେ ବାହାରେ ବୁଲାବୁଲି କରୁଛନ୍ତି।
ଆଜ୍ଞା।
ବନ୍ଧୁ ଖାଇଛନ୍ତି ନା ଖାଇନାହାନ୍ତି?
ହଁ ବନ୍ଧୁ ଖାଇ ସାରିଲିଣି।
ବନ୍ଧୁ ଆପଣ କେତେଟା ବେଳେ ଶୋଇପଡନ୍ତି ସବୁଦିନ?
ମୁଁ ତ ବହୁତ ଜଲଦି ଶୋଇପଡେ ଆଜି ଯେହେତୁ ବିଦ୍ୟୁତ ନାହିଁ ସେଥିପାଇଁ ବାହାରେ ବୁଲାବୁଲି କରୁଛି।
ଆଜ୍ଞା ଆଜ୍ଞା ବନ୍ଧୁ ଆପଣଙ୍କୁ ଉପଦେଶ ମାଗିବାକୁ ଚାହୁଁଛି ବୁଝିଲେ?
କହୁନାହାନ୍ତି?
ମୋର ବର୍ତ୍ତମାନ ଭଲ ପରୀକ୍ଷା ହେତୁ ବୁଝିଲେ? ମୁଁ ଦ୍ଵାଦ ଦ୍ଵାଦଶ ମୋର ଏବେ ସରିଲା ବେଳକୁ ବୁଝିଲେ ବନ୍ଧୁ? ଭଲ ପରୀକ୍ଷାରେ ନମ୍ବର ଆଣିଥିବାରୁ ଘର ଲୋକ ମଧ୍ୟ ମୋ ଉପରେ ଖୁସି ଅଛନ୍ତି। ବୁଝିଲେ ବନ୍ଧୁ ତ ସେଥିପାଇଁ ମତେ ଏକ ଫୋନ ପୁରସ୍କାର କରିବେ ବୋଲି କହିଛନ୍ତି। ବୁଝିଲେ ତ ଆପଣ ମତେ କୁହନ୍ତୁ କୋଡିଏ ହଜାର ଦର ଭିତରେ କୌଣସି ଏକ ଭଲ ଫୋନ ଆଣିବି ତ ଆପଣ ମତେ କିଛି ଜଣେଇ ପାରିବେ ଆ ଆପଣ ଯଦି କିଛି ଜାଣିଛନ୍ତି ଆପଣ ତ ମୋଠୁ ବଡ ଆପଣ ମଧ୍ୟ ମୋବାଇଲ ବ୍ୟବହାର କରୁଥିବେ ଅଧିକ। ଆପଣ ମୋତେ
ତ ଏବେ ତ ଆପଣ ଦ୍ଵାଦଶ ଶ୍ରେଣୀ ଆପଣ ଜାଣିଥିବେ। ଯେତେବେଳେ ବି ଜଣେ ଛୁଆ ମୋବାଇଲ ଧରେ ସେ ତେ ଏ ଆପଣ ଯେତିକି ଜାଣିନଥିବେ ଆପଣ ଙ୍କ ସାଙ୍ଗସାଥି ମଧ୍ୟ ଆପଣଙ୍କୁ କହି ଆପଣ ଜାଣିଥିବେ ଏବେ ଅନା ଆଉ କେତେ ଗେମ୍ ବାହାରିଲାଣି ଆପଣଙ୍କ ସାଙ୍ଗସାଥି ମିଶି ମ ମଧ୍ୟ ଆପଣଙ୍କୁ ଗେମ୍ ଖେଳିବା ପାଇଁ ବାଧ୍ୟ କରିପାରନ୍ତି ଆପଣ ପ-ପ୍ରଥମେ ଚାହୁଁନଥିଲେ ମଧ୍ୟ ଯେତ୍-ଯେତେବେଳେ ଆ ଆପଣ ପ୍ରଥମେ ଗେମ୍ ଖେଳିବେ ଆରମ୍ଭ କରିବେ ଯେତେବେଳେ ଆପଣଙ୍କ ମନକୁ ଆଉ ତ ଇଚ୍ଛା ହବ ଗେମ୍ ଖେଳିବା ପାଇଁ ସେତେ ଆପଣ ଖେଳିବେ ସେଥିପାଇଁ ଆପଣଙ୍କୁ କହୁଛି ଏବେ ଆଣନ୍ତୁ ନାହିଁ ଯଦି ବି ଆପଣ ଆଣିବାକୁ ଚାହୁଁଛନ୍ତି। ଦେଖନ୍ତୁ ଏବେ ମୋବାଇଲ ର ଦର ସବୁ ମୋବାଇଲ ର ଦର ବୃଦ୍ଧି ହୋଇଛି।
ଆଜ୍ଞା।
ଆପଣ ଆପଣ ଆପଣ କୋଉ ଫୋନ ଧରିବାକୁ ଚାହୁଁଛନ୍ତି?
ଶୁଣନ୍ତୁ ବନ୍ଧୁ ମୋର ପ୍ରଥମ କଥା ଫୋନ ଆଣିବାକୁ ଇଚ୍ଛା ନାହିଁ ବୁଝିଲେ। ହେଲେ ଆପଣ ତ ଜାଣିଛନ୍ତି। ଯେତେ ଆପ ବ-ବଡ ହେଇ ହେଇ ଯାଉଛି ଯେତେ ପାଠ ପଢି ପଢି ଯାଉଛି ଫୋନ ର ଆବଶ୍ୟକତା ସେତେ ଦରକାର ହଉଛି ବୁଝିଲେ।
ଆଜ୍ଞା।
ମୋର ସବୁ ସାଙ୍ଗ ମଧ୍ୟ ମୋବାଇଲ ରେ ପାଠ ପଢୁଛନ୍ତି ବୁଝିଲେ ତ ସେଥିପାଇଁ ମୋ ମତେ ମଧ୍ୟ ଏକ ଫୋନର ଆବଶ୍ୟକତା ପଡୁଛି ମୁଁ ବାଧ୍ୟରେ ଆଜ୍ଞା ଏକ ଫୋନ୍ ଆଣୁଚି। ତ ଆପଣ ଏମିତି ଫୋନ କୁହନ୍ତୁ ଯିଏ କି ଦର ମଧ୍ୟରେ ଭିତରେ ହେଉଥିବ ଏବଂ ଭଲ ମଧ୍ୟ ହୋଇଥିବ। ଦୁଇରୁ ତିନି ବର୍ଷ ଭଲରେ ଚାଲିବ ଆଉ କୌଣସି ପ୍ରକାର ଅସୁବି ଧା ହେବ ନାହିଁ।
ଆଜ୍ଞା ଆଜ୍ଞା ସେମିତି ହେଲେ ଆପଣ ସେମିତି ହେଲେ ତମେ ଏ।
ଆପଣ କୋଉ ଫୋନ୍ ବ୍ୟବହାର କରୁଛନ୍ତି ବନ୍ଧୁ?
ମୁଁ ଏବେ ଆଇକ୍ୟୁ କମ୍ପାନୀର ଫୋନ ବ୍ୟବହାର କରୁଚି।
ଆଜ୍ଞା ବନ୍ଧୁ ତାହା ଏକ ଭଲ ଫୋନ୍ କି?
ଆଜ୍ଞା ମୁଁ ଏ ଏଇ ଫୋନ ଟି ବର୍ଷେ ହେଲାଣି ବ୍ୟବହାର କରୁଚି। ଏକ ବର୍ଷ ହେଇଗଲାଣି ବ୍ୟବହାରକୁ ଏପର୍ଯ୍ୟନ୍ତ ଏଥିରେ କୌଣସି ତ୍ରୁ ଟି ଦେଖାଯାଇନାହିଁ। ସେଥିପାଇଁ ଏହା ଏକ ଉତ୍ତମ ଫୋନ ହୋଇପାରେ।
ଆଜ୍ଞା ତ ବନ୍ଧୁ ଆପଣ ମୁଁ ବି ଆଜ୍ଞା ସେଇ କମ୍ପାନୀର ଫୋନ୍ ମଧ୍ୟ ଘରେ ଜଣାଉଛି ବୁଝିଲେ
ଆଜ୍ଞା।
ସେଇ ଫୋନ ମଧ୍ୟ କିଣିଦଉଛି। ଆପଣଙ୍କ ଫୋନ ରେ ସବୁ ପ୍ରକାର ପାଠ ପଢି ହେବ ତ?
ଆଜ୍ଞା ଆଜ୍ଞା।
ତ ମଧ୍ୟ ମୁଁ ମଧ୍ୟ ସେଇ ଫୋନ ଟି ଘରେ କହୁଛି ବାପାଙ୍କୁ ସେ ମଧ୍ୟ ଯାଇ ଏଇ ଫୋନ ଟି ମଧ୍ୟ ଆଣିବା ପାଇଁ ମୋ ପାଇଁ ପ୍ରୟାସ କରିବେ ବୁଝିଲେ ବନ୍ଧୁ।
ଆଜ୍ଞା।
କଣ ଆପଣଙ୍କ ଫୋନ୍ ଦର କୋଡ଼ିଏ ହଜାର ଭିତରେ ହୋଇଯାଉଛି?
ଆଜ୍ଞା ଦେଖନ୍ତୁ ସେତେବେଳେ ଏ ଫୋନ ହେଇଯାଉଥିଲା। ଏ କିଛି ଦିନ ପୂର୍ବେ ଦେଖୁଥିଲି ଏଇ ଫୋନ ଟି ଏବେ ତେଇଶି ହଜାର ହେଇଯାଇଛି। ଯାହାର ଦର ଆ ସାତ ହଜାର ବଢିଛି।
ଆଜ୍ଞା।
ସେଥିପାଇଁ ଏହା ଏବେ କୋଡିଏ ଭିତରେ ତ ହେବ ନାହିଁ। କିନ୍ତୁ ତେଇଶ ହଜାର ଭିତରେ ହୋଇଯିବ।
ବୁଝିଲି ବନ୍ଧୁ। ବନ୍ଧୁ ଦେଖନ୍ତୁ ଆପଣ ମୋ କଥା ଶୁଣନ୍ତୁ। ତିନି ହଜାର ଟଙ୍କାଟି ବଡ କଥା ନୁହେଁ। ଯଦି ଆପଣ ଏକ ଭ-ଭଲ ଫୋନ୍ ଆଣୁଛନ୍ତି ତିନି ହଜାର ଜାଗାରେ ପାଞ୍ଚ ହଜାର ନେଉ ବରଂ ଉତ୍ତମ ଫୋନ ଆଣନ୍ତୁ। କାରଣ ଆପଣ ଫୋନ ଆଣିବା ମାତ୍ରେ ଚାରି ପାଞ୍ଚ ବର୍ଷ ତା ବ୍ୟବହାର କରିବେ ଭଲ ଭାବରେ କାରଣ ଯଦି ଆପଣ ଏବେ କୋଡିଏ ହଜାର ଭିତରେ ଫୋନ ଆଣୁଥିବେ ଯେ ଖରାପ ହେଇଯାଉଥିବ ଏକ ର ଦୁଇ ମାସ କିମ୍ବା ବର୍ଷେ ଭିତରେ ତ ଆପଣଙ୍କୁ ବହୁତ ଖରାପ ଲାଗିବ ବୁଝିଲେ ବନ୍ଧୁ। ତ ଆପଣ ତ ଯୋଉ ଚଲାଇଛନ୍ତି ବର୍ଷେ ହେଲାଣି ଆପଣଙ୍କ କିଛି ତ୍ରୁଟି ଆସିନାହିଁ। ତ ମୁଁ ଏଇ ଫୋନ ମଧ୍ୟ ବ୍ୟବହାର କରି ଚିର ପ୍ରକୃତ ହେଇପାରିବି ବୁଝିଲେ ବନ୍ଧୁ।
ଆଜ୍ଞା।
ତାପରେ ଏକ ମୋର ସାଙ୍ଗ ଅଛି ବୁଝିଲେ ବନ୍ଧୁ। ସିଏ ମତେ ଜଣାଇଥିଲା ଯେ ଓପୋ ଫୋନ ଆଣିବା ପାଇଁ। ବାପା ମଧ୍ୟ ଓପୋ ଫୋନ ଆଣିବା ପାଇଁ ରାଜି ହୋଇଥିଲେ। ହେଲେ ମୋର ବଡ ଭଉଣୀ ସିଏ ମତେ ମନା କରି କରିଥିଲେ ଯେ କି ତମେ ଓପୋ ଫୋନ ଆଣନି। ବୁଝିଲେ ଓ
ଆଜ୍ଞା।
ତ ବନ୍ଧୁ ସେଇ ଇଏରେ ମୁଁ ରହିଯାଇଥିଲି ତ୍ରୁଟିରେ କି କୋଉ ଫୋନ ଆଣିବି। ହେଲେ ଆପଣ ଉପଦେଶ ଦେଲେ ଆଇକ୍ୟୁ କମ୍ପାନୀର ଫୋନ ଆଣନ୍ତୁ ମୁଁ ସେୟା ମଧ୍ୟ ଆଣିବାକୁ ଚେଷ୍ଟା କରିବି ବୁଝିଲେ ବନ୍ଧୁ।
ଦେଖନ୍ତୁ ଆପଣ ଯଦି ଆପଣ ଯଦି ଆ ଓପୋ ଆଣିବାକୁ ଚାହୁଁଛନ୍ତି ତାହେଲେ ଆପଣ ଦେଖିକି ଏଆରଣନ୍ତୁ କାହିଁକି ନା ଉପର ଆପଣ ଯେଉଁ ବ ଅଂଶୁ ପା ଟି ଖରାପ ହେଇଯିବ ତା ଆଣିବା ବହୁତ କଷ୍ଟ କାରଣ ଯା ଚେୟାର ରେ ଉପଲବ୍ଧ ହୁଏ ନାହିଁ।
ଆଜ୍ଞା।
ତା କେୟାରରେ ଆପଣ ଯେତେବେଳେ ବି ସେ ଫୋନ ଟିକୁ ତାର କେୟାରରେ ଦେବେ ସେତେବେଳେ ତାଙ୍କର ଆସିବା ପ୍ରୋସେସ ପନ୍ଦର ମାସେ ମଧ୍ୟ ହୋଇଯାଏ।
ଆଜ୍ଞା ସେଥିରେ ମୁଁ ବହୁତ ହଇରାଣ ହୋଇଯିବି। ମୋ ପାଠ ପଢା ମଧ୍ୟ ବହୁତ କିଛି ଦିନ ଏକା ବନ୍ଦ ରହିଯିବ ତ ଆଜ୍ଞା ମୁଁ ସେ ହଇରାଣ ହବାକୁ ଚାହୁଁ ନାହିଁ। ବୁଝିଲେ ବନ୍ଧୁ? ଯେମିତି ଆପଣ ପୂର୍ବେ ମତେ କହିଲି ଆପଣ ଯୋଉ ଫୋନ ବ୍ୟବହାର କରୁଛନ୍ତି ମୁଁ ମଧ୍ୟ ସେଇ ଫୋନ ହିଁ ଆଣିବି। ତ ବନ୍ଧୁ ଆଉ ଏକ କଥା ଶୁଣନ୍ତୁ।
କହନ୍ତୁ।
ଫୋନ ଆଣିଲେ ବୁଝିଲେ ଯଦି ଟିକେ କିଛି ମାତ୍ରାରେ ଇଚ୍ଛା ହୁଏ ବୁଝିଲେ। ସାଙ୍ଗସାଥି ସହ ଟିକେ ଗେମ୍ ଖେ ଖେଳିବା ପାଇଁ ତ ବନ୍ଧୁ କିଛି ଅସୁବିଧା ଅଛି କି ମୋବାଇଲ ଉପରେ କିଛି ସେମିତି କି କିଛି ଅସୁବିଧା ହେବ କି?
ନାଇଁ ସେମିତି କିଛି ଅସୁବିଧା ନାହିଁ କିନ୍ତୁ ଦେଖନ୍ତୁ କଣ ଯେତେବେଳେ ବି ତମେ ଗେମ୍ ଖେଳିବା ଆରମ୍ଭ କରିବ ସେ ସେତେବେଳେ ଆପଣଙ୍କୁ ଆଉ ଆପଣଙ୍କ ପାଠ ପଢାରେ ମନ ଲାଗିବ ନାହିଁ।
ଆଜ୍ଞା ବୁଝି ଦିଅନ୍ତୁ।
ଆ ସେଥିପାଇଁ ଆପଣ ଫୋନ୍ ଯଦି ଆଣିବାକୁ ଚାହୁଁଛନ୍ତି। କଣ ଭଲ ଫୋନ୍ ବାଛି ପାରିବେ କାହିଁକି ନା ଯେତେବେଳେ ବି ଆପଣ ଗୋଟେ ଏକ ଭଲ ଫୋନ୍ ଆଣୁଛନ୍ତି। ସେତେବେଲେ ସେ ଫୋନ୍ ରେ ଆପଣ ଗେମ୍ ମଧ୍ୟ ଖେଳିପାରିବା କିମ୍ବା ଅଧିକ ଯେତେବେଳେ ବି ପ୍ରେସର ଲୋଡ ହବ ସେତେବେଳେ ସେ ପୋନ ଆପଣଙ୍କ ସୁରକ୍ଷିତ ରହିବ।
ନାଇଁ ବନ୍ଧୁ ଏକଥା ଯଦି ଆମ ଘରେ କହିବି ତାହେଲେ ଘରେ ଫୋନ୍ ଦେବେ ନାହିଁ କାରଣ ଘରେ ଫୋନ ପା ଠ ପଢିବା ପାଇଁ ଦେଉଛନ୍ତି ବୁଝିଲେ ବନ୍ଧୁ?
ଆଜ୍ଞା।
ଯି ଏସବୁ କଥା କହିବି ତ ଘରେ ଭାବିବେ ସିଏ ପାଠ ପଢିବା ପାଇଁ ନୁହଁ ତା ନିଜ ଇଚ୍ଛା ପାଇଁ ନିଜ ମନବୂତ୍ତି ଭଲ କରିବା ପାଇଁ, ନିଜ ସମୟ କାଟିବା ପାଇଁ, ସେ ଫୋନ ଆଣୁଛି ବୁଝିଲେ। ଯାହାକି ମୁଁ ଆମ ଘର ଲୋକଙ୍କ ଆଗରେ ଖରାପ ହେବି ବୁଝିଲେ। ଆଉ ଦ୍ଵିତୀୟରେ ମ ମତେ ମଧ୍ୟ ଫୋନ୍ ମିଳିବ ନାହିଁ। ତ ଆଜ୍ଞା ମୁଁ ଏ ଭୁଲ କରିବି ନାହିଁ କିମ୍ବା କୌଣସି ପ୍ରକାର ଗେମ୍ ଖେଳିବି ନାହିଁ। ବୁଝିଲେ ବନ୍ଧୁ?
ଆଜ୍ଞା।
ଆପଣ ମଧ୍ୟ ବହୁତ ଭଲ ଉପଦେଶ ଦେଲେ ଯେ ଏସବୁ ଜିନିଷ ଖେଳିଲେ ପାଠ ପଢା ପ୍ରତି ମନୋବଳ କମିଯିବ
ଆଜ୍ଞା।
ବନ୍ଧୁ ଆପଣ କିଛି ମତେ ଉପଦେଶ ଦିଅନ୍ତୁ ଯେ କଣ କଲେ ମୋର ପାଠ ପଢା ପ ତି ଅନୁଭୂତି ବଢିବ ଏବଂ ମୁଁ ଅଧିକ ଟିକେ ପାଠ ପଢା ପ୍ରତି ଧ୍ୟାନ ଦେବି। ଟିକେ, ମତେ କିଛି ବି ଜଣାନ୍ତୁ।
ଆପଣ ଦେଖନ୍ତୁ ଆପଣ କୌଣସି ପ ମାନେ କଣ କହିଲେ ଆପଣ କୌଣସି ଟୁସନ ଯାଉଛନ୍ତି?
ନାଇଁ ଆଜ୍ଞା ଏପର୍ଯ୍ୟନ୍ତ କୌଣସି ଭାବରେ ସେପତି ଚାଟଶାଳୀ ଯାଇନାହିଁ।
ଦେଖନ୍ତୁ ସେ ଆପଣ ଯିବା ଉଚିତ କାହିଁକି ନା, ସେଠାରେ ଆପଣଙ୍କୁ ଆପଣଙ୍କ ଯେଉଁ ବି ଯୋଉଟା ବି ଆସିବ ନାହିଁ ଯେଉଁ ଆଉ ପ୍ରଶ୍ନର ଆ ଉତ୍ତର ଆସିବ ନାହିଁ, ସେ ଆପ ଏଠି ଆପଣ ତାଙ୍କୁ ପଚାରି ପାରିବେ ଏବଂ ଆପଣ ଯେତେବେଳେ ବି ପଚାରିବେ, ସେଠି ଆପଣଙ୍କୁ ଡେଲି ପ୍ରତିଦିନ ଆପଣ ଙ୍କୁ କିଛି ପାଠ ଦେବେ ସେମାନେ, ସେଠି ଆପଣ ତାହା ପୁରା କଲେ, ଆପଣଙ୍କୁ ମଧ୍ୟ ଫାଇଦା ହବ ଯାହା ଫଳରେ ଆପଣ ଭଲ ପାରିବେ ଏଥିପାଇଁ ଯେତେ ହେଲେ, ଏକ ଚାଟଶୈଳୀ ଜଏନ କ ଆ
ଆଜ୍ଞା! ନିଶ୍ଚୟ ଚାଟଶାଳୀ ତ ଆରମ୍ଭ କରିବା ପାଇଁ ଘରେ ମଧ୍ୟ କେଉଁ କୋଉ ବୁଝିଲେ ବନ୍ଧୁ।
ଆଜ୍ଞା।
କଣ ଏମିତି କହୁଛନ୍ତି, ଚାଠଶାଳୀ ପଢିବାକୁ ଗଲେ ପାଠ ପଢା ପ୍ରତି ଅଧିକ ଅନୁଭୂତି ହେବ, ତାହେଲେ ମୁଁ ନିଶ୍ଚୟ ଚାଟଶାଳୀ ମଧ୍ୟ ଆରମ୍ଭ କରିବାକୁ ଯିବି ବୁଝିଲେ, ସେଠି ମଧ୍ୟ ପାଠ ପଢା ପାଇଁ ଯିବି ଆଉ ସେଠି ଯାଇଁ କିଛି ନୂତନ ଜିନିଷ ଶିଖିବି, ଆପଣଙ୍କ ଉପଦେଶ ମତେ ବହୁତ ଭଲ ଲାଗିଲା ବ ନ୍ଧୁ ମୁଁ ଧନ୍ୟମନ କରି ଜାଣିହଉଛି, ଯେ ଆପଣ ଏକ ବହୁତ ଭଲ ବନ୍ଧୁ ମୋର ଯିଏକି ଆପଣ ମୋତେ ପାଠ ପଢା ପ୍ରତି ବହୁତ ଉତ୍ସାହିତ ଦଉଛ କରୁଛନ୍ତି।
ଆଜ୍ଞା! ଦେଖନ୍ତୁ ଆପଣ ହିଁ ହେଲେ ଆପଣ ଯଦି ଆଜି ପଢିବେ ଆପଣ ଦେଶର ଭବିଷ୍ୟତ। ତ ଆପଣ ଯଦି ପଢିବେ, ଦେଶ ହିଁ ଟୋଟାଲ ଆଗକୁ ବଢିବ। ସେଥିପାଇଁ ଆପଣ ଏମିତି ଆଡୁ ସାଡୁ ମୁଣ୍ଡ ନପୁରାଇ ଅଲଗା କଥାରେ ମୁଣ୍ଡ ନପୁରାଇ କେବଳ ପାଠ କଥାରେ ମୁଣ୍ଡ ପୁରାନ୍ତୁ
ଆଜ୍ଞା ବନ୍ଧୁ। ବଧୁ ଆଉ ଏକ କଥା ଜାଣିବାକୁ ଚାହୁଁଛି, ବୁଝିଲେ
କୁହନ୍ତୁ?
ଏକ ଦିନରେ ଚବିଶ ଘଣ୍ଟା ହଉଛିି, ବୁଝିଲେ
ଆଜ୍ଞା!
ତ ଚବିଶ ଘଣ୍ଟା ରୁ, କେତେ ଘଣ୍ଟା ମତେ ପାଠ ପଢିବା ଦରକାର ବନ୍ଧୁ?
ଆପଣଙ୍କ ଯେତେ ଦେଖନ୍ତୁ ଆପଣ ଯେତିକି ସହ୍ୟ କରିପାରିବେ ଆପଣ ମୁଁ ଏବେ କହିବି, ଆପଣ ଏତିକି ସମୟ ପଢନ୍ତୁ ଆପଣ ତାହା କଦା ବିି କରିପାରିବେ ନାହିଁ। ଆପଣ ଯେତେ ବି, ଦେଖନ୍ତୁ ଆପଣ ଯଦି ଚାହୁଁଛନ୍ତି ଦିନକୁ ଘଣ୍ଟେ ପଢ଼ୁଛନ୍ତି, ତେବେ ଧୀରେ ଧୀରେ ଆପଣ ତା ର ସମୟ ସୀ ମା ବଢାନ୍ତୁ ଆପଣଙ୍କ ହିୟ ଆପଣଙ୍କ ଡେଲି ଜୀବନ ଶୈଳୀ ଅନୁସାରେ।
ଆଜ୍ଞା ବନ୍ଧୁ ଧନ୍ୟବାଦ ବନ୍ଧୁ ଆପଣ ବହୁତ ଭଲ କଥା କହିଲେ ମୁଁ ମଧ୍ୟ ବନ୍ଧୁ ଏବେ ଟିକ୍ କେ ଯାଉଛି ଶୋଇବା ପାଇଁ ବୁଝିଲେ। ଶୁଭରାତ୍ରି ଆପଣଙ୍କୁ ମୁଁ ଆପଣଙ୍କ ସହିତ ନିଶ୍ଚୟ ପରେ କଥା ହେବି ରହୁଛି ବନ୍ଧୁ।
ଧନ୍ୟବାଦ।